ହ୍ୟାଲୋ।
କଣ କରୁଛ? ହ୍ୟାଲୋ କଣ କରୁଛ ହ ଶୁଭୁଛି।
ବସିଛି ଆମ ଏଡେ ବର୍ଷା ଉଠେଇଲାଣି।
ବର୍ଷା ଆନ୍ଧ ଆଡେ ବି ବର୍ଷା ଟିକେ ଟିକେ
ବର୍ଷା ଉଠେଇନି ତ ହେଲେ ଘଡ଼ଘଡ଼ିର ଆବାଜ ଆସୁଛି।
ହଁ। ଏବେ ବର୍ଷା ଦିନ ହେଇଛି ଚାରିଆଡେ ମାନେ ସବୁଜ ରଙ୍ଗରେ ଖରା ଦିନରେ ଗଛ ଗୁଡାକ ଯଉ ଆଖ ତାର ଅବସ୍ଥା ନଥାଏ ଖାଲି ଡାଙ୍ଗ ଛିଡା ହେଇଥାଏ ଏ ନାକ ତୁ ଏମିତି ମାନେ ଗଛ ଗୁଛ ଚାଲିଆଡେ ଯେନ୍ତି ଯଦି ଛୁଆଙ୍କର ମସିଲ ମ କଥା ପତ୍ର ଟା କେମତି ହସିଲା ହସିଲା ମୁହଁ ଭଳିଆ ଦେଖାଯିବ।
ତ ସବୁଜିମା ଭରା
ଅସୁବିଧା ରହୁଛି ସିମର ଅସୁବିଧା ନେଟୱାର୍କ ପାଉନି ବିରକ୍ତି ଲାଗୁଛି।
ଏଇ ବର୍ଷା ଯୋଗୁ ପା।
ହଁ ବା। ମାନେ ଗୋଟେ କାମ କରିବୁ କିଛି ଗୋଟେ ଜରୁରୀ କାମ କରିବୁ ସେତିକବେଳେ ତମର ନେଟୱାର୍କ କାମ କରିବନି। ମାନେ କେଉଁ ଭଳିଆ ଲାଗିବ ଖପାଡ଼ି ଦବାକୁ ଫୋନ୍ ଇଚ୍ଛା ହେବ।
ହଁ ହଁ।
ହଁ ବା ଏଠି ମୁଁ ଛାତ ଉପରେ ବୁଲୁଛି ଲୋକ ନଉଛନ୍ତି ଭାବୁଥିବେ କା ସାଙ୍ଗରେ ଗପୁଛି ବୋଲି।
ହେଲେ ସିଏ କାହିଁ ଜାଣିବ ମୁଁ କଣ ପାଇଁ କଥା ହଉଛି।
ଘର ଭିତରେ ବସିକି ଟିକେ
ହଁ ମୁଁ ଅବସ୍ଥାରେ ବିଷୟରେ
ଗରମରୁ ଯାହା ଟିକେ ରକ୍ଷା ମିଳୁଛି ଟିକେ ବର୍ଷା ହେଇଯାଉଛି ପବନ ବି ଦଉଛି।
ମଝିରେ ଏମିତି ଗରମ ହେଲା
ମାନେ ଗୋଟେ ବର ଗଛ ଆ ତମେ ଯେତେବେଳେ ମାନେ ଛୋଟ ଥିଲ। ସ୍କୁଲରେ ପାଠ ପଢ଼ୁଥିଲ ସାଙ୍ଗମାନ ସାଙ୍ଗରେ ବୁଲାବୁଲି କରିବାକୁ କୁଆଡେ ଯାଇଛ।
ଯାଇଥିଲ ବହୁତ ଆଡେ ଯାଇଛି ବୁଲିବାକୁ। ବେଶି ଜାଗା ଯାଇନି। ପିକନିକ ହଁ ସ୍କୁଲରେ ଏତେବେଳେ ଦଶମ କ୍ଲାସ ପଢଥିଲି ପିକନିକରେ ମୁଁ ଯାଇଥିଲି।
ଓହୋ ସ୍କୁଲ ର ସ୍ମୃତି ଟା ସବୁୁ ସ୍କୁଲରେ ସ୍ମୁତି ଗୁଡାକ କେବେ ବିକ୍ରି ହବନି। ହେ ମାନେ ଅଭୁଲନିୟ।
ହଁ ପ୍ରଥମଠୁ ଦଶ ସମ ତାଙ୍କର ସାଙ୍ଗସାଥି ଆମେ ଭୁଲି ପାରିବାନି ନୁହେଁ କି।
ହଁ।
ସିଏ ଯେମତି ଆମ ପରିବାରର ଭଳିଆ ଯେମତି ସେ ସାଙ୍ଗସାଥି।
ହଁ ବା ହାଇସ୍କୁଲ ତ ସ୍କୁଲକୁ ପୁରା ମାନେ ଯେତିକି ବ୍ୟାଚ୍ ସେତିକି ବିତେଇବ ଯୋଉ ତିନି ବର୍ଷ କ୍ଲାସ ବହୁତ ମନେ ପଡିବ ସ୍କୁଲର ଜୀବନ ସରିଗଲା।
ତାପରେ କଲେଜରେ ଯୋଉ ସାଙ୍ଗସାଥି ସେମାନେ ଏତେ ମନେ ରହିବେନି। କିନ୍ତୁ ସ୍କୁଲ ସାଙ୍ଗସାଥି ସବୁ ମନେ ରହିବେ ନାଇଁ।
ହଁ। ଆମ ଆଡେ ବହୁତ ବଡ ବଡ ଗଛ ଦେଖା ଯାଉଛି। ମୁଁ ତ ଚାରିଟା ବେଳେ ପୋଖରୀ ଆଡେ ଯାଏ ସବୁବେଳେ। ଗରମ ହଉଛି ନା ଘର ଭିତରେ କେତେ ବସିବି।
ସବୁଠୁ ବଡ ଗଛ ହେଲା ମତେ ବର ଗଛ ଟା ବହୁତ ଭଲ ଲାଗେ। ତା ମୂଳରେ ମାନେ ପୁରା ଛାଇ। କାହିଁକି କେଜାଣି ବର ଗଛ ମତେ ଭଲ ଲାଗେ। ତାପରେ ଯୋଉ ପଶୁ ପକ୍ଷୀ ମାନେ ତାର ଫଳକୁ ଯୋଉ ଖାଉଥାନ୍ତି ମଜା ଲାଗେ ଦେଖିବାକୁ।
ହଁ। ବରଗଛ। ଆ ପାହୁନ।
ହଁ। କଣ କହିଲେ?
ଘର ଭିତରେ।
ନାଇଁ ବାହାରେ ଅଛି।
ଓହୋ। ବରଗଛ ଉପରେ କହୁଛି। ଯେମିତି ବଡ ହଉଛି ଗାଁ ମୁଣ୍ଡର ବରଗଛ ଏଇଟା ଗୋଟେ ଗପ ଗୋଟେ।
ତାପରେ।
ଉଁ ଅ। କହୁନା।
ହଁ।
ତମେ ଯାହା କହୁଛ ମତେ ଶୁଣ ନେଟୱାର୍କ ପାଉନି ଜମା ଶୁଭୁନି।
ତମକୁ ଶୁଭୁଛି ମୋ କଥା?
ଦେଖିକି କହିପାରିବନି।
ହଁ ପୁରା ହଁ।
ଟାୱର ପାଇଲା ଉପରକୁ ଆସ। ହ୍ୟାଲୋ। କଟିଗଲା ଆଁ ମୋର ଏ ପର୍ଯ୍ୟନ୍ତ ଅଛି। ଆ ତମେ ପଳଉଛୁ କୁଆଡେ ମଝିରେ ମଝିରେ ସେଇଠି ବସୁନ କାଇଁ